ହଁ।
ହାଲୋ ହୁଁ।
କଣ କରୁଛୁ ଇ କଣ କରିବି ବୁଲୁଛି ଆଉ। ହେଁ ଆଜି ଚା ସଣ୍ଡେ ଆ ସଣ୍ଡେ ନା।
ହଁ ହଁ।
ନାଇ ସଣ୍ଡେ ବୁଲାବୁଲି କରୁଛୁ ଆଉ।
ଆଉ ସଣ୍ଡେରେ ଛୁଟି ଆଉ।
ହଁ ଛୁଟି। ହଁଁ କାଲିଠୁ କାଲିଠୁ ଷ୍ଟାର୍ଟ ହେଇଯିବ ଡିଉଟି ଆଉ।
ହଁ ହଁ।
ବୁଲାବୁଲି କରୁଚି ଆଉ କଣ କରି ଆଉ କଣ କର କଣ ରୋଷେଇ ହେଇଥିଲା ଆଜି ସ୍ପେଶାଲ?
ଆଜି ତ ସ୍ପେସିଆଲ ଆମର କିଛି ନାହିଁ ସକାଳେ ଯୋଉ ଉଁ ଲଞ୍ଚ ରେ ହେଇଥିଲା କଣ କହିଲେ ଯୋଉ ଭାତ ପଖାଳ ଭାତ ମାଛ ଭଜା ଶାଗ ଭଜା କାଙ୍କଡ ଭଜା ହଁ! ଆଉ ଭେଣ୍ଡି ଭଜା ଏମିତି ସବୁ ଭଜା ହେଇଥିଲା।
ଅହଁ!
ଆଉ ଏବେ ଚିକେନ୍ ହବ ରୁଟି କରୁଚି! ତାପରେ ଭାତ ହଁ ଆଜ୍ଞା।
ଓହୋ!
ହୁଁ!
ଏ ଆଉ କଣ କରିବା!
ଆଉ କଣ ମାନେ ଲଞ୍ଚରେ କଣ ଖାଇଥିଲେ?
ଛତୁ ହେଇଥିଲା ମୁଁ ତ ଆଇଁଷ ଖାଉନି ନା!
ଓ ସଣ୍ଡେରେ ଖାଉନାହାନ୍ତି ନା ସବୁଦିନି?
ନା ସବୁଦିନ ମୁଁ ଖାଏନା ଆଇଁଷ ଛାଡି ଦେଇଚି।
ଓ ଭେଜିଟେରିଆନ୍ସ।
ଆଇଁଷ ଛାଡି ଦେଇଚି ଆଇଁଷ ଖାଉନି ଉଁ ହୁଁ। ହୁଁ! ଆଉ ମୁଁ ଆଇଁଷ ଛାଡି ଦେଇଚି ଆଇଁଷି ଭାଇ ଖାଏ ବଡ ଭାଇ ଖାଆନ୍ତି ମୁଁ ଖାଏ ନା।
ଭଲ ଭଲ ଆଇଁଷ ଟା ଛାଡ଼ିଦେଲେ ଭଲ ଆମେ ତ ଛାଡ଼ିପାରୁନୁ ଆଉ। ଛାଡ଼ିଦେବି, କିନ୍ତୁ ମୁଁ।
ହଁ।
ହଁ ଆଇଁଷଟା ଭଲ ନୁହଁ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ଆଇ ଇ ଏପଟ ରୁ କିଏ ଗୋଟେ ଫୋନ କଲା ସେଟା ଉଠେଇ ଦେଇଥିନି
ଫୋନ୍ ଉଠା ଉଠେଇଦେଲେ କଥା ହେଲା ବେଳେ।
ହଁ।
ଏଇଟା
ଏ ସମୋଷା ଟିକିଏ ଖାଇବା
ବର୍ଷା ହୋଉଚି ନା ହୋଉନି?
ବର୍ଷା ଢାଙ୍କି କି ଅଛି ହୋଉନି!
ହୋଉନି ସବୁଆଡେ ଏଇ କଥା ସବୁଆଡେ ଏଇ ଗୋଟିଏ କଥା!
ହଁ ହଁ! ଢାଙ୍କିକି
ହଁ ବର୍ଷାଟା ସବୁଆଡ଼େ ଉଠଉଚି ହେଲେ ହୋଉନି।
ହୁଁ! ଏଇ ଗୁଟା ଗାମ୍ ଗାଡି ନୂଆ ଗାଡ଼ି ଟା କିଣିଚି ତ ଆଉ ବାଗେଇବାକୁ ନେଇଥିନି। ଆ ଦେଇକି ଆଇ ଦେଇକି ଆସିଲି ଏବେ। ଟିକେ ଖରାପ ହେଇଚି ନା ଗାଡ଼ି ଟା।
ଓହ।
ଏବେ କଣ ଚାଲି ଚାଲି ଆସିଛନ୍ତି?
ଆଜ୍ଞା।
ମୁଁ କହିଲି ଖ ଗାଡ଼ି ଖରାପ ହେଇଚି କଣ ଚାଲି ଚାଲି ଆସିଛନ୍ତି?
ହଁ
ହଁ ହଁ। ହଁ ହଁ। ହଁ ଚାଲିଲେ ଭଲ।
କାଲି କାଲି ଡ୍ୟୁଟି ଅଛି ନା ଗାଡି ନେଇ ଯିବାର ଅଛି ପୁଣି। ଦେଇ ଦେଇକି ପଳେଇ ଆଇଲି ଯିମି ନଅଟା ବେଳକୁ ଯିବି ନେଇ ଆସିବି ଯାଇକି ଆଉ। ଆଉ ରୋଷେଇବାସ କରିବାକୁ ପଡିବନା, ସେଥିପାଇଁ ଦେଇ ଦେଇକି ପଳେଇଆସିଲି ଆଉ।
ହୁଁ ହୁଁ। ରୋଷେଇ କିଏ କରିବ?
ରୋଷେଇ ମୁଁ କରିବି।
ଓହୋ। ନିଜେ ରୋଷେଇ କରି ଖାଉଛନ୍ତି ନା?
ନା ଖାଲି ସାହାଯ୍ୟ ଟିକେ କରିଦେବି ଆଉ।
ହୁଁ।
ସେଇଆ। ଆଉ ଘରେ ସବୁ ଭଲ?
ଏବେ ତ ରୋଷେଇ ଟାଇମ ଟା।
ରୋଷେଇ ଟେନ୍ସନ୍ ଭାରି।
ଉଁ ଉଁ।
ରୋଷେଇ ଟେନସନ୍ ଭାରି। କାମ ହବ ଟେନ୍ କାମ ଟେନସନ୍ ନାହିଁ ରୋଷେଇ ଟେନସନ୍।
ରୋଷେଇ ଟେନସନ୍, ରୋଷେଇଟା ଆମକୁ କିଛି ଟେନସନ୍ ନୁହଁ। ସେଟା ଆମ କାମଟା ନା। ଆଉ ତମ ମାନକୁ ସବୁ ଟେନସନ୍।
ହୁଁ ବାଧୁଚି ଭାରି ରୋଷେଇ କଲା
ବାଧିବ ବାଧିବ। ଯେମିତି ତମମାନଙ୍କ କାମ ଆମେ କଲେ ଆମକୁ ବାଧିବ।
ହୁଁ।
ସେମିତି ଆମ କାମଟା ତମେମାନେ କଲେ ତମକୁ ବାଧିବ।
ହୁଁ।
ଆମକୁ କିଛି ବାଧେନି। ହେଲେ ଯୋଉଟା କରିବା କଥା କରିବା।
ହୁଁ।
ଯେତେ କଷ୍ଟ କାମ କରିଦେବି ରୋଷେଇ କରିବିନି।
ହଁ। ପୁଅ ପିଲାଙ୍କର ସେଇଟା ଗୋଟେ କଥା ମାନେ ଯେତେ କଷ୍ଟିଆ କାମ ହେଲେ ସେମାନେ କରିଦେବେ। କିନ୍ତୁ ରୋଷେଇ ଟା ତାଙ୍କୁ ବାଧିବ।
ହୁଁ।
ସେଇଟା ତାଙ୍କ କାମ ନୁହଁ।
ହୁଁ। ସେଇଆ। ଆଉ ହଁ କୁହ।
ତାହେଲେ ବୁଲିବା ପାଇଁ ପଳେଇଛନ୍ତି ଆଉ।
ହୁଁ। ଏଠିକା ସମୋସା ଭଲ୍ ନାହିଁ। ଗାଁ ସମୋସା ଏଇ ସମୋସା । ଗାଁ ସମୋସା ଏ ସମୋସା ରେ କିଛି ନାହିଁ ଖାଲି ଆଳୁ।
ଓହୋ। କେତେ ଆଳୁ ଗୁରା ଖାଇବ, ଆଳୁ ବେଶି ଖାଇଲେ ବି ଦେହ ଖରାପ ହବ।
ହୁଁ।
ନାଇଁ କି?
ହୁଁ। ଖାଲି ମଟର ଫଟର କିଛି ବାଦାମ ଫାଦାମ କିଛି ନାହିଁ। ଖାଲି ଆଳୁ ମଟର ହ ହୁ ବାଦାମ ଫାଦମ କିଛି ନାହିଁ ଖାଲି ଆଳୁ।
ଖାଲି ଆଳୁ ଗୁରା କେତେ ଖାଇବେ।
ହୁଁ ଆଉ ବାଧ୍ୟ ଆଉ କଣ କରିଆ ଆଉ।
ଏଉ ଘରୁ ଯିବାର ଅଛି କଣ ଦେଖିଆ। ବୋଉ ଫୋନ କରିଥିଲେ ନା ବୋଉ କହୁଥିଲେ ଘରକୁ ଆ ବୁଲିକି ଯିବୁ। ମୁଁ ନା ଯାଇହବନି ଚାରି ମାସ ପରେ ଯିବି ଆଉ ଦୁର୍ଗା ପୂଜାକୁ ଯିବି ଆଉ।
ବାହାରକୁ ଗଲେ କଣ କି ଯାହା ହେଲେ ଛଅ ମାସ ନ ପୁରିଲେ ଆସ ସିଆଟା ବାଧିବ।
ହଁ ଏ ଟେନସନ ନାହିଁ ଖର୍ଚ୍ଚ ଟିକେ ଅଧିକ ହେଇଯିବ ଆଉ। ଯିବା ଆସିବା।
ନହେଲେ ଆଉ କିଛି ଟେନସନ ନାହିଁ ଘରକୁ କାହାର ଆଉ ଇଚ୍ଛା ନୁହେଁ ଆସିବା ପାଇଁ।
ହୁଁ।
ସମସ୍ତଙ୍କର ଇଚ୍ଛା। ହେଲେ ବାହାରେ ରହିଲେ କଣ କି ଘରକୁ ଏତେ ଆସିବା ପାଇଁ ଇଚ୍ଛା ହବ ନି ହଁ ଯିବୁ ପୁଣି ଖର୍ଚ୍ଚ କରିବୁ ପୁଣି ଆସିବୁ।
ହୁଁ ହେଲେ ମୁଁ ଯାଇନି ଦେଢ ବର୍ଷ ହେଲା ଯାଇନି।
ହଁ?
ଘରୁ ଦେଢ ବର୍ଷ ହେଇଗଲା ଦେଢ ବର୍ଷ ଉପର ହେଇଯିବ ହୁଁ।
ସେଇଥିପାଇଁ ମା ଡାକୁଚନ୍ତି ଆଉ।
ହୁଁ। ହୁ ହବ ଗଲେ ଆ ବୁଲିକି ଯିବୁ ବୁଲିବୁ ଯିବି ଆଉ ଯିବି ଯିବି ଯିବି କହୁଚି। ହଁ ଯାଇପାରୁନି। ଦୁର୍ଗା ପୂଜା କୁ ଯିବି ବୋଲି ବାହାରିଚି। ଟିକେଟ କାଢ଼ିଦେବି ଏବେଠୁ କାଟିଦେବ ଟିକେଟ ନହେନେ ଏ ସିଟ ଫିଟ ମିଳିବନି ନା। ଟିକେଟ ମିଳିବନି ଆଗରୁ ଦି ଦି ତିନ ମାସ ଆଗରୁ କାଟିବାକୁ ପଡିବ।
ହଁ।
ହୁଁ।
ଦିଇ ମାସ ଆଗରୁ କାଟିବାକୁ ପଡିବ ନା?
ହୁଁ ହୁଁ।
ଏ ଛୁଆ ଚଗଲା ହଉଥିବ ଆଉ।
ହଁ ପଢୁଚନ୍ତି।
ହୁଁ ଆମର ଗଟେ ସେଇ ଆମର ଗୋଟେ ସେଇଆ। ହଁ ହଁ। ମୁଁ କହିଲି ଟିଉସନ୍ ଟିଉସନ୍ ଟିଉ ଟିଉସନ୍ ଫିଅସନ୍ କରଛନ୍ତି ନା।
ଟିଉସନ କରୁଛନ୍ତି ସଣ୍ଡେ ଟା ଏଇ ମାନେ ହାପେ ସ ସକାଳେ ଖାଲି କରନ୍ତି ସନ୍ଧ୍ୟାବେଳେ ଟ୍ୟଉସନ କରନ୍ତିନି ଘରେ ବସିକି ପଢ଼ନ୍ତି।
ହୁଁ ଆମର ସେ ବାଳୁଙ୍ଗା। ସିଏ ସେରାଉଁ ଟିଉସନ ତାକୁ ଟିଉସନ କରାହଉଛି। ମାନେ ବହି ଖାତା ଫୋପା ଡି ଦେଇ ଦୌଡୁଛି ଘରକୁ।
ଚିରି ଦଉଛି ନା କଣ?
ହୁଁ ଚିରି ଦେଇ ହୋପାଡି ଦେଇ ପଳେଇଯାଇଛି। ଘରୁକୁ।
ଦୁଷ୍ଟ ଅଛି ଆଉ।
ହଁ ଆଉ ପ୍ରବଳ ଦୁଷ୍ଟ କୁହନା କୁହନା।
ତାକୁ କେତେ ବର୍ଷ ହେଲାଣି।
ପାଞ୍ଚ ବର୍ଷ ଆଉ।
ପାଞ୍ଚ ବର୍ଷ ମୋ ପୁଅ ସାଙ୍ଗରେ ଆଉ ମୋ ପୁଅର ଏଇ। ପାଞ୍ଚେ ଚାଲିଲା ଫେବୃଆରୀରୁ।
ସେ ପା ଜାନ ନାହିଁରେ ଜମ୍ନ।
ଫେବୃଆରୀରେ ପାଞ୍ଚେ ଚାଲିଲା।
ହୁଁ ହୁଁ।
ହଁ ବାଇଶି ମସିହାରେ ଜନ୍ମ ହେଇଥିଲା।
ହୁଁ। ହଁ। ଟିକେ ବର୍ଷା ଉଠେଇଚି ହଉନି ଆଉ।
ଜମାରୁ ହଉନି ଖାଲି ଟିକେ ବିଜୁଳି। ବିଜୁଳି ମାରି ଦଉଛି ମନ ଖୁସି କରିଦଉଛି।
ହଁ ଏଇ ଏତେ ଯୋର ହା‌ ଏତେ ତୋର ହାୱା ଆଇଲା ଯେ।
ଯେମିତି ଏବେ ବର୍ଷା ହେଇଯିବ।
ପାଞ୍ଚଟା ବେଳେ ଏତେ ଜୋର ହାୱଆ କୁ କୁଁ ତୋଫାନ ଆଇଲା ବର୍ଷା ହବ। ଦେଖିଲା ବେଳକୁ କୁଆଡେ ପଳେଇଲା।
କୁଆଡେ ପଳେଇବ ଏ ଏମିତି ହଉଛି ଇଆଡେ ବି।
ଆଉ କୁହ।
ଏବେ ଖାଇ ଖୁଆକି ପଳେଇବେ ନା ରୋଷେଇ ହଉଛି ରୁମରେ।
ନାଇଁ ରୋଷେଇ ଆଉ ହଉନି ଡେରି ଡେରି କରି ସାତଟା ବେଳକୁ କରିବା।
ଓ ହୋ।
ନାନି ଆଇଛି।
ସାତଟା ବାଜିଲାଣି ବା ସାତଟା ନ ହେଲାଣି।
ସାତଟା ହେଇଗଲାଣି ହେଁ ହେଁ ହୁଁ। ନା ଦିନ ଅଛି ନା ଏପଟର ହଁ।
ଜଣା ପୁଡୁନି।
ହୁଁ ଆଉ ସନ୍ଧ୍ୟା ବୁଡିନି ଏ ପର୍ଯ୍ୟନ୍ତ। ଗାଁ ଅନ୍ଧାର ଗାଁରେ ଗାଁରେ ଇଏ ଅନ୍ଧାର ହେଇଗଲାଣି।
ପୁରା ଅନ୍ଧାର।
ମୁଁଁ ସୂର୍ଯ୍ୟ ବୁଡ଼ିନି।
ଓହୋ ଏଡକୁଟା ହଉ ହଉ ଆଉ କେତେବେଳେ କଥା ହବା ଆଉ।
ହଁ ହଁ
ହଁ